ନମସ୍କାର ନମସ୍କାର, ଶୁଭ ସନ୍ଧ୍ୟା।
ଶୁଭ ସଂନ୍ଧ୍ୟା।
କେମିତି ଅଛନ୍ତି ଆପଣ?
ହଁ ଆଜ୍ଞା ଭଲ ଅଛି।
ମୁଁ ଟିକିେ ଆସିଛି ପଡ଼ିିଆକୁ ଆଜି ରବିବାର ନା ତ ସୁଯୋଗ କେ ଖେଳିବାକୁ ତ ମତେ ଲାଗୁଛି ଆଜି ଟିକେ ମାନେ ପାଗ ବି ଭଲ ଅଛି କାହିଁକି ନା ତିନି ଦିନ ହେବ ଲଗାତାର ବର୍ଷା ହେଉଥିଲା। ହଁ କି ନାଇଁ ଆପଣଙ୍କ ଆରେ ହଉନଥିଲା କି?
ବି ହଉଛି
ଏବେ ହଉଛି କିନ୍ତୁ ଆମ ପଟେ ଏବେ ଛାଡିଛି ତ ବହୁତ ଦିନ ପରେ ତ ଆ ଆଜି ରବିବାର ମୁ ଟିକେ ଭାବୁଛି ଆଜି ଟିକେ ଖେଳିଦେବି ଆଉ ମୁଁ ଟିକେ ଖେଳିବାକୁ ଆସି ଆସିଛି ଆ ଆଉ ତମେ ନାଇଁ ଖେଳିିନି ଖେଳିବି। କ୍ରିକେଟ କ୍ରିକେଟ କ୍ରିକେଟ କ୍ରିକେଟ ଆପଣ ଜାଣିଥିବେ ମାନେ ଭାରତ ସାରା ସମସ୍ତେ କିଏ ଖେଳନ୍ତି ପିଲା ମାନେ ପିଲା ଆରମ୍ଭ କରି ବଡ଼ ବୁଡ଼ା ମାନେ ସେମିତି ଆମେ ମାନେ ସେଇଠି ଟିକି ଅଛୁ ଆଉ।
ଆଜ୍ଞା ଆଜ୍ଞା।
ହଁ ଆଉ ଆପଣ? ହଁ ମୁଁ ପୁରା ଭଲ ଅଛି ଆଉ ଆପଣ କଣ କରୁଥିଲେ? ହଁ ମୁଁ ଦେଖିଥିଲି ପାଖରେ ଟିକେ ଆଉ ଛିଡା ଓହୋ ଆଉ କଣ ଖାଇଥିଲେ କଣ ଆଜି?
ଖାଇଥିଲି ଆଜି ଘାଣ୍ଟ ଆଉ ଡାଲମା ଆଉ ଚିପ୍ସ ଖାଇଥିଲି ଭାତ
ଓହୋ ମାନେ ନିଜେ ମାନେ ଘରେ ଅଛନ୍ତି ନା ଆପଣ ବାହାରୁ ଅଛନ୍ତି ନା କେମିତି କଣ? ଘରେ ଅଛନ୍ତି ତାହେଲେ କି କିଏ ନିଜେ ବନେଇଥିଲେ ଖାଇଥିଲେ ନା ମାମା ବନେଇଥିଲେ?
ନା ବୋଉ ବନେଇଥିଲେ ବା।
ଓହୋ ବୋଉ ବନେଇଥିଲେ ଆପଣ ଖାଇ ଦେଇଥିଲେ ନାଇଁ କି ହଉ ହଉ ଠିକ ଅଛି। ଭାଗ୍ୟବାନ ଲୋକ ଆପଣ ନାଇଁ ନାଇଁ ଆମର ତ ସେ ସୁବିଧା ନାହିଁ କାହିଁକି ନା ଆମ ବାହାର ରହୁଛୁ। ତ ନିଜେ ବନେଇବାକୁ ପଡୁଛି ହଁ ଯେତେବେଳେ ଆମେ ବନାଉ ସେତେବେଳେ ମୁଁ ଘର ଆଜି, ମୁଁ ଆଜି ପାଗ ଅନୁସାରେ ଚିକେନ ବନେଇଥିଲେ। ମୁଁ
ଆଜ୍ଞା।
ହଁ ଚିକେନ ଆଉ ଭାତ ଆମେ ଦି ଜଣ ରହୁଛ। ସାଙ୍ଗ ସହିତ ମୁଁ ଆ ଭ ତ ଚିକେନ ବନଉଥିଲି ତ
କଣ ହଷ୍ଟେଲରେ ରହୁଛନ୍ତି ନା କୋଉ
ହଷ୍ଟେଲ ନାହିଁ ମାନେ ମୁଁ ତ ଆମ ଗାଁ ରହୁନି ବାହ ରହୁଛି ତ ଆମେ ରୁମ କାଢ଼ିକି ଯାଉଛୁ। ଦୁଇ ଜଣ ଅଛୁ ରୁମ୍ ମାନେ ମୋ ସାଙ୍ଗଟା ଆଜ୍ଞା ତ ହଁ ତ ରୁମ୍ ହିଁ ରୋଷେଇ କରୁଛୁ ଖାଉଛୁ ସବୁ ସେଇଠି ରୁମ୍ ରେ କରୁଛୁ ଆଉ
ଆଜ୍ଞା କଣ ଜବ୍ କରୁଛନ୍ତି ନା କଣ
ଜବ୍ ନାହିଁ ଆମେ ଜବ୍ ପାଇଁ ପଢ଼ାପଢ଼ି ଚାଲିଛି ମାନେ କଣ କହୁନାହାନ୍ତି ଆମ ସରକାରୀ ଚାକିରି ପାଇଁ ପଢ଼ାପଢ଼ି ଚାଲିଛି। ତ ସେମିତି ହଁ ସେ ପରୀକ୍ଷା ପାଇଁ ଚାଲିଛି ଆଉ ଆପଣ ଜାଣି ବେ ତ ନା ଜାଣିନାହାନ୍ତି। କେମିତି କଣ ପ୍ରତିଯୋଗୀ ଚାଲିଛି ଜାଣିଛନ୍ତି ନା ହ ସେଇଆ ସେଇଆ ସା। ଆପଣ କଣ କରୁଛନ୍ତି?
ମୁଁ କିଛି କରୁନି ବା ଘରେ କଥା ହୋଉଛି ଆଉ କଣ।
ହଁ ଠିକ୍ ଅଛି ଭଲ କଥା କେତେଭାଇ ଭଉଣି ଆପଣ?
ଅଛନ୍ତି ଆମର ଫାଇଭ୍ ସିଷ୍ଟର ଆଉ, ପାଞ୍ଚ ଭଉଣୀ ଆଉ।
ହଁ ଆଉ ଭାଇ।
ଭାଇ ନାହାନ୍ତି ପରା।
ଭାଇ ନାହାନ୍ତି ତାହଲେ ବହୁ ବହୁ ଦୁଃଖର ବିଷୟ। ହୁଁ ନା। ଆମେ ଦୁଇ ଭାଇ ହିଁ ଆମର ଭଉଣୀ ନାହାନ୍ତି। ଆମର ବି ଦୁଃଖର ବିଷୟ ସେମିତି ଆଉ ଯେମିତି ତମର ଭଉ ତମର ଯେମିତି ଭାଇ ନାହାନ୍ତି। ତା ମାନେ ଭାଇ ନାହାନ୍ତିି ଆମର କିଛି ଭଉଣି ନାହାନ୍ତି ଆଉ।
ହଁ ହଁ।
ତ ଆପଣ କଣ ସବୁଠୁ ନା ମୁଁ ସାନ।
ଆଜ୍ଞା ଆଜ୍ଞା।
ଭାଇ ବଡ଼ ଭାଇ ବାହ ନା ନା ନା ମୁଁ ବାହା ହେଇନି କିନ୍ତୁ ମୋ ଭାଇ ବାହା ହେଇ ସାରିକି ଭାଇ ର ପୁଅଟେ ପୁଅଟେ ଅଛି।
ଆଜ୍ଞା।
ହଁ କିନ୍ତୁ ହଁ ମୁଁ ଗାଁ ତ ମୁଁ କହିବିନି। କହିବି କହିବି ପରେ କହିବି। ଆପଣଙ୍କ ଗାଁ କୋଉଠି?
ଆମର ଏଇ ନବରଙ୍ଗପୁର।
ନବରଙ୍ଗପୁର ଆମର କନ୍ଧମାଳ।
ଆଜ୍ଞା ଆଜ୍ଞା କନ୍ଧମାଳାରେ କଣ ସବୁ ଆ ଆପଣଙ୍କର ପ୍ରସିଦ୍ଧ?
ଆମର କନ୍ଧମାଳରେ ଆପଣ ଜାଣିଥିବେ ହଳଦୀ ଟିକେ ବହୁତ ପ୍ରସିଦ୍ଧ ନା ଜାଣିନାହାନ୍ତି।
ନା ବା ମୁଁ ଜାଣିନି ସେ ସବୁ କିଛି।
ହଉ ଯାଣିନାହାନ୍ତି ଆପଣ ତାହଲେ।
ଆପଣ କୁହନ୍ତୁ ଜାଣିଯିବି ଆଉ।
ସେଇଆ ସେଇଆ ଆମ କନ୍ଧମାଳରେ ହଳଦୀ ବହୁତ ପ୍ରସିଦ୍ଧ। କନ୍ଧମାଳ ଓଡ଼ିଶା ମାନେ କ ନ୍ଧମାଳ ଯୋଉ ହଳଦୀ ମାନେ ପୁରା ଓଡିଶାସାରା ଯାଏ। ଆଉ ପହାଡ଼ିଆ ଆ ପାହାଡ଼ିଆ ଅଞ୍ଚଳ ତ ଠିକ୍ ଅଛି। ହଁ ହଁ ମାନେ ଯେଉଁ ଯଉ ଜିନିଷ ପାଇଁ ଲୋକମାନେ ଯାଆନ୍ତି ପାହାଡ଼କୁ ପଇସା ଖର୍ଚ୍ଚ କରିକି ଯେଉଁଟାକି ଆମ ଅଞ୍ଚଳରେ ମାନେ ଫ୍ରି ରେ ଦେଖିବାକୁ ମିଳେ।
ଆଜ୍ଞା ଆଜ୍ଞା ଭଲ ତାହେଲେ ଆପଣ ବି ଯାଉଥିବେ। ସେମତି ଦେଖା ଦେଖି କରିବା ପାଇଁ।
ନା ଏବେ ତ ମୁଁ ନାଇଁ ସେଠି କାରଣ ଏବେ ମୁଁ ନ୍ଦାମ ରହୁଛି ବରହମପୁରରେ ରହୁଛି ତ ହଁ ଏବେ ଏଇଠି ଯାହା ଅଛି ଆଉ। ତ ଯାଇନି ବହୁତ ଦିନ ହେଲାଣି ଯିବି ଆଉ କେବେ ଗୋଟେ ଯିବା ଆଉ।
ହୁଁ ହୁଁ ହୁଁ। ଆମ ଏରିଆରେ ତ ଖାଲି ବର୍ଷା ଚାଲିଛି ଆଉ କଣ ତିନି ଦିନ ଚାରି ଦିନ ହେଇଗଲାଣି ଖାଲି ବର୍ଷା ପଡୁଛି। କମୁନି ଆଉ ଦିନ ରାତି ସବୁବେଳେ ଖାଲି ବର୍ଷା ହେଉଛି। ବାହାରେ ତ କୁଆଡ଼େ ଯାଇ ହେଉନି ବୁଲାବୁଲି କିଛି କରିହଉନି। ଯାହା ଖାଲି ବର୍ଷା ଦେଖି ଦେଖି ଘରେକା ରହିବା ପାଇଁ ପଡୁଛି ଆଉ।
ଆପଣଙ୍କ ଅଞ୍ଚଳ ବୋଲି ନାହିଁ କେଉଁଠି ବର୍ଷା ହେଉନି। କୋଉ ଅଞ୍ଚଳରେ ବର୍ଷା ହବ ମାନେ ସବୁ ହଁ ହ ନା ମାନେ ଆଜି ହିଁ ଛାଡିଛି।
ଆଜ୍ଞା। ଆମର ବି ହଉଛି, ଆଜି ବି ହଉଛି କାଲି ବି ହଉଛି। ଥିଲା। ବହର ଦିନ ଟା ବି ହଉଥିଲା।
ମାନେ ଆପଣଙ୍କୁ କହୁଛନ୍ତି ତିନି ଦିନ ହେଲା ଲାଗିଲ ଲାଗି ବର୍ଷା ହଉଛି।
ହୁଁ। ଲାଗି ଲାଗି ବର୍ଷା ହଉଛି ହଁ।
ହଁ ନା ଆମର ବି ଏଇଠି ହଉଥିଲା କିନ୍ତୁ କାଲି ହିଁ ମାନେ କାଲି ଟିକେ ଟିକେ କମିଗଲା ଆଉ ସକାଳ ଟିକେ କମିଛି ଏବେ, ଏବେ ଟିକେ ଛାଡିଛି ଭଲସେ ଆଉ
ଆ୍ଞା ଆ
ନ ସେ
ବର୍ଷା ଦିନ ଟା ଷ୍ଟାର୍ଟ ହେଇଯାଇଛି ଆଉ କଣ?
ହଁ ବରା ଯେତେବେଳେ ଖରା ହେଉଥିଲା ଆମେ ଚାହୁଁଥିଲୁ ଯେ କେତେ ଶୀଘ୍ର ଖରାଟା ସରିଯିବ କିନ୍ତୁ ବର୍ଷା ହେଉଛି ଆମେ ଚାହୁଁଛ ବର୍ଷା ସରିଯିବ ତ ସେମିତି ହୁଏନି ସମସ୍ତେ ସବୁ ଜିନିଷ ନେଇକି ଯିବାକୁ ପଡ଼ିବ ଆଉ
ହଁ। ବର୍ଷା ଦିନ ତ ସେଇଆ ଆଉ କଣ ବାହାରା ବାହାରି ନାହିଁ ଆଉ ଘରୁ ଭିତରେ ଖାଲି ରହିବାକୁ ପଡୁଛି ଆ
ପୋଡ଼ି ପୋଡ଼ି ଖାଇକ ବନେଇକ ଖାଇ ଖାଆନ୍ତୁହନ୍ତୁ ଆଉ ନା କଣ? ମାମା ମାମା କ ପୁଅ ମାମାଙ୍କୁକ ପକୁଡି ବନେଇ ଦେବେ ଖାଇକି ରହିଯିବେ ଆଉ ଆମର ତ ନାହାନ୍ତି ଘର ଲୋକ ତ ନାହାନ୍ତି ଆମର ଏଠି, ଆମକୁ ଯିବାକୁ ପଡ଼ିବ ବାହାରକୁ ଖାଇବାକୁ ଆଉ
ହଁ ଯାଉଥିବେ, ଆଉ ଖାଇକି ପଳେଇ ଆସୁଥିବେ ଆଉ
ହଁ ସେଆ ଆଉ କଣ କରିବୁ ଆମର ତ ବନେଇଦେବେ କି ବନେଇବା ପାଇଁ ନାହାନ୍ତି ଆମର। ମୁଁ ତ ଗାଁରେ ରହିଲେ। ମୋତେ ଆସେ ଯେ ପକୁଡ଼ି ଫକୁଡ଼ି ମ ଘରେ ବନଉନୁ ଆମେ ଆମେ ବନେଇଲେ ମାନେ ଯାହାବି ଭାତ ଡାଲି ଚିକ୍ ମୁଁ ଜାଣିନି, ଯଦି ଆପଣ ଟିକେ କୁହନ୍ତି ରେସିପି ଟିକେ ବନେଇବି ଆଉ।
ପୋକୁଡି ବନେଇ ବାଟା ପୁରା ଆସନ ଆଉ କୌଣସି କିଛି କଷ୍ଟ ନାହିଁ। ଏବେ ତ ସବୁ କିଛି ୟୁଟ୍ୟୁବ ରେ ଦେଖିକି କାଢିକି ଦେଖିକି ସବୁ ତିଆରି କରିକି ଖାଇ ଦଉଛନ୍ତି ଆ
ସେଆ ଯେ ହେଲେ ବି ଟିକେ ଆପଣ କୁହନ୍ତୁ କେମିତି ପକୁଡ଼ି ବନାନ୍ତି ହେ
ପକୁଡି ମାନେ ବେସନ, ବେସନ ରେ ଲୁଣ ତାପରେ ଟମାଟୋ, ଟମାଟୋ ନାହିଁ ପିଆଜ, କଞ୍ଚା ଲଙ୍କା ନା ନା ନା ଟମାଟୋ ନୁହଁ କଣ
ବୋଧେ ନୂଆ ରେସିପି ଟା ଆପଣ ତିଆରି କରୁଛନ୍ତି। ଓକେ, ହଁ ଠିକ୍ ଅଛି ହଉ ବେସନ ଲୁଣ ତାପରେ ଲଙ୍କା, ପିଆଜ
ପିଆଜ ତାପରେ ଧନିଆ ପତ୍ର
ହୁଁ ଆଉ ପକେଇଲି ତାପରେ ଖାଲି ହଳଦୀ ଗୁଣ୍ଡ ପଡ଼ିବ ଆଉ କିଛି ପଡ଼ିବନି ମାନେ ଏମିତି ମସଲା ଗୁଣ୍ଡ କିଛି ପଡ଼ିବନି ପଡ଼େ ନି ନା?
ନା ନା ନା ନା ନା ସେଗୁଡ଼ାକ କିଛି ପଡ଼ିବନି।
ଓଃ ଠିକ୍ ଅଛି ଠିକ୍ ଅଛି ମୁଁ ଯାହା ହଉ ମୋତେ କହିଲେ ନହେଲେ ମୁଁ ପକେଇ ଦେଇଥାନ୍ତି କାହିଁକି ନା
ତାକୁ ମିକ୍ସ କରିକି ତେଲ ଗରମ ହେଲା ପରେ ଛାଣିବେ ଆଉ ଖାଇବେ।
। ଓହୋଃ ତାପରେ ପକୁଡ଼ି ସହିତ ଚା ଟିକେ ହେଲେ ଭଲ ନାଇଁ କି?
ହଁ ଚା ବର୍ଷା ଦିନଟା। ଚା ମୁଁ ପିଏନି ବା।
ଓହୋଃ ତାହେଲେ ଦୁଃଖର ବିଷୟ। ଖାଲି ପକୁଡ଼ି ବନାନ୍ତୁ ହଁ ହେଁ ହେଁ ହେଁ ହ ତାହେଲେ
ନୁହଁ ତ ସେଇଥିପାଇଁ ଆଉ ପିଏନି ମୁଁ।
ପକୁଡ଼ି ବନେଇବା ଏତେ ସହଜ ଖାଲି ଖାଲି ଖାଲି ସେ ପାଣି ପାଣି ଟିକେ ପାଣି ଟିକେ ଖାଲି ଟିକେ ମାନେ ଠିକ ଠାକ୍ ଦେବାର ଅଛି। ନାଇଁ ଖାଲି ଠିକ୍ ଠାକ୍ ଦବାର ଅଛି ପାଣି ଟିକେ?
ହଁ ପୁରା ପତଳା ନୁହଁ କି ମୋଟା ନୁହଁ ମିଡି଼ୟମରେ ରଖିକି ତାକୁ କରିବ ଆଉ।
ହଉ ଠିକ୍ ଅଛି ଆପଣ ତ କହିଲେ ମୁଁ ନିଶ୍ଚୟ ଚେଷ୍ଟା କରିବି କରିବା ପାଇଁ ଭଲ ହବ କି ଖରାପ ତ ଭଲ ହବ କି ଖରାପ ହବ ତ ମୁଁ ଜାଣିନି କିନ୍ତୁ କରିବି।
ହଁ ହଁ ହଁ ନା ନା ମିରସିଙ୍ଗା ପତ୍ର ବି ହବ।
ହେବ ନା?
ହବ ହବ।
ହଁ କିଏ ଗୋଟେ ମାନେ କିଏ ମୁଁ ମାନେ ଶୁଣିଥିଲି ତ ମିରସିଙ୍ଗା ପତ୍ର ପକେଇଲେ ଭଲ ଲାଗେ କହିଥିଲେ ନା।
ହଁ ମିରସିଙ୍ଗା ପତ୍ର ବି ହବ ଧନିଆ ପତ୍ର ବି ହବ। ପକେଇକି ବନାନ୍ତୁ ହୁଁ।
ହଁ କିନ୍ତୁ ଧନିଆ ପତ୍ର ଜାଣିନି ମିରସିଙ୍ଗା ପତ୍ର ଶୁଣିଥିଲି। ଠିକ ଅଛି ଠିକ୍ ଅଛି ତାହେଲେ ମତେ ଠିକ୍ ତାହେଲେ ମୁଁ ଶିଖି ଗଲି ମୁଁ ନିଶ୍ଚୟ ଆଜି ନହେଲେ ମୁଁ କାଲି ବର୍ଷା ଭିତରେ ମୁଁ ଚେ ଚେଷ୍ଟା କରିବି କରିବା ପାଇଁ।
ନିଶ୍ଚୟ ନିଶ୍ଚୟ ବନାନ୍ତୁ ଖାଆନ୍ତୁ। ଆପଣଙ୍କ ଫ୍ରେଣ୍ଡ କୁ ସାଙ୍ଗ କୁ ବି ଖୁଆନ୍ତୁ। ଖୁସିରେ ରୁହନ୍ତୁ ଆଉ ଖାଇ ପିଇ କିି।
ହଁ ସେୟା ସେୟା ମୋ ସାଙ୍ଗକୁ ଖାଇବାକୁ ପଡ଼ିବ ସିଏ ସିଏ ଆଶ୍ଚର୍ଯ୍ୟ ହେଇ ଯିବ। ସେ ଯଦି କହିବ କଣ ତୁ ଆଜି ପକୁଡ଼ି ବନେଇଲୁ ତ ମୁଁ କହିବି ନାଇଁ ମୋର ଜଣେ ସାଙ୍ଗଟେ ମୋତେ କହିଲେ ବନେଇବା ପାଇଁ
ହଁ ହଁ ନିଶ୍ଚୟ କୁହନ୍ତୁ
କିଲି କିଲି।
ତାପରେ ଆଉ କିଛି ବନେଇବାର ଅଛି ତାହେଲେ ସେଇଟା ବି ପଚାରନ୍ତୁ ବନେଇକି ଖାଆନ୍ତୁ।
ହଁ ଆପଣ ଆପଣଙ୍କୁ କଣ ବହୁତ ମାନେ ପସନ୍ଦ ଲାଗେ ଆପଣଙ୍କୁ କଣ ମାନେ ବହୁତ ବନେଇ ଆସେ ଭଲ ଲାଗେ ମାନେ ଯେମିତି କି ଆପଣଙ୍କୁ ବି ଭଲ ଲାଗୁଥିବ ଆପଣ ବନେଇବି ଭଲ ପାରନ୍ତି?
ମତେ ସବୁ କିଛି ଭଲ ଲାଗେ ବନେଇବାକୁ ଖାଇବାକୁ ବି।
ଆପଣ ଆପଣ ମାନେ ଆପଣଙ୍କ ଗୋଟେ ଫୁଡି଼ ତା ହେଲେ ନାଇଁ କି? ବହୁତ ଖାଆନ୍ତି ମାନେ ହଁ ମାନେ କଣ ଆମିଷ ନା ନିରାମିଷ ଆପଣ?
ମୁଁ ଦିଇଟା ଯାକ ପସନ୍ଦ।
ହଁ ଠିକ ଅଛି ତାହେଲେ ଆମିଷ ପସନ୍ଦ ତାହେଲେ ଆମିଷ ରେ କଣ ଭଲ ଲାଗେ?
ଆମିଷରେ ଚିକେନ ଭଲ ଲାଗେ।
ଚିକେନ୍ ନା ମଟନ ଭଲ ଲାଗେନି ଆପଣଙ୍କୁ?
ନା ନା ମଟନ ଏତେ ନୁହଁ କମ୍ ଚିକେନ ଠୁ କମ୍।
ହଉ ଚିକେନ୍ ଟା ଆପଣଙ୍କ ତାହେଲେ ଫାଷ୍ଟ ଚିକେନ୍ ଆସିବ ତାପରେ ମଟନ୍ ନା ମାଛ ନା ଅଣ୍ଡା?
ତାପରେ ମାଛ ମାଛ ଚିକେନ ପରେ ମାଛ, ମାଛ ପରେ ମଟନ୍ ଅଣ୍ଡା ମୁଁ ଖାଏନି।
ହୋଉ ଚିକେନ ହେନେ ମାଛ ମାଛରୁ ଅଣ୍ଡା କି ତାହେଲେ ମୋଟନଟା ପୁରା ଲାଷ୍ଟ ଷ୍ଟ ରହିବ ତାହେଲେ ନାଇଁ କି।
ହଁ ହଁ।
ହୁଁ ହଁ ନାଇଁ ସେମିତି ଥାଆନ୍ତି ଯୋଉମାନଙ୍କୁ ମଟନ୍ ଭଲ ଲାଗେ ତାଙ୍କୁ ବୋହୁତ ଭଲ ଲାଗେ ଆଉ ଯାହାକୁ ଲାଗିନି ତାକୁ ଟୋ ଟାଲ ଲାଗେନି କାହିଁ ତାର ସ୍ମେଲ ତା ସ୍ମେଲ୍ ଲୋକମାନଙ୍କୁ ଭଲ ଲାଗେନି। ତ ସେମିତି ଥାଏ ଜିନିଷ ଟିକେ ମଟନଟା ତ ଚି ବୋହୁତ ଭଲ ପକାନ୍ତି ତାହାଲେ ନା କି।
ଆଜ୍ଞା।
ହଁ ଚିକେନ୍ କେମିତି ବନାନ୍ତି ଟିକେ କହିନାହାନ୍ତି ଦି ଲାଇନରେ କହିଦିଅନ୍ତୁ ଚିକେନ କେମିତି ଭଲ ବନାନ୍ତି।
କଣ କହିଲେ?
ଚିକେନ୍ କେମିତି ବନାନ୍ତି ମତେ ଦୁଇ ଲାଇନରେ ଟିକେ କହିଦିଅନ୍ତୁ। କାରଣ ମୁଁ ଟିକିଏ ଚେ ଚିକେନ ମୁଁ ଟିକେ ମୁଁ ହଁ ହଁ ହଁ। ହଁ କୁହନ୍ତୁ।
ଚ ଟମାଟ କଞ୍ଚା ଲଙ୍କା ସବୁ କାଟିବେ
କଟିଲି।
ତାପରେ ତେଲ ପକେଇବେ।
ପକେଇଲି।
କଞ୍ଚା ଲଙ୍କା ପିଆଜକୁ ଭାଜିବେ ତେଲରେ
ଓକେ ଟିକିଏ ଟାଇମ୍ ଟିକି ରୁହନ୍ତୁ ଭାଜିବା ପାଇଁ ଟାଇମ୍ ସମୟ ଲାଗେ ମତେ ହୋଉ ଭାଜିଲି କୁହନ୍ତୁ ଏବେ।
ଫ୍ରାଏ ହେଲା ପରେ ଅଦା ରସୁଣ ପେଷ୍ଟେଟାକୁ ପକେଇଦବେ।
ଏ ଟିକେ ଲାଲ ଲାଲ ହେଲା ପରେ ନା?
ହୁଁ ହୁଁ ହୁଁ।
ଅହଁ ତାହେଲେ ବଢିଆ ବଢଆ ମୁଁ ବି ସେମତି କରେ ଟିକେ ଲାଲ ହେଲା ଟିକେ ମାନେ ତାର ଟିକିଏ ସ୍ୱାଦ ଟିକେ ଭଲ ଆସେ ନା।
ହଁ ହଁ ଲାଲ ହେଲା ପରେ ତାପରେ ଅଦା ରସୁଣ ପେଷ୍ଟକୁ ପକେଇବେ।
ମାନେ କଣ ଯେ ମାନେ କିଣା ବାଲା ନା ଯେମିତି ବନେଇବା ବାଲା?
ତିଆରିଟା ବି ଟେଷ୍ଟ ଥାଉଚି କିଣାଟା ଏତେ ଟେଷ୍ଟ ନଥାଉଚି ତ ତିଆରିଟା
ହଁ ମତେ ବି ଲାଗୁଚି ଯେ ନିଜେ ଯଦି ତିଆରି କରିବ କିନ୍ତୁ ଆମେ ତ ରହୁଚୁ ବାହାରେ ତିଆରି କରି ହେବନି ହେମ ଦସ୍ତା ଅଛି ସେଠି କୁଟି ଦେଲେ ହେବନା?
ହଁ ହଁ ହେଇଯିବ।
ଓ ହୋଉ ଠିକ ତାପରେ କୁହନ୍ତୁ ତାହେଲେ ହୋଉ କୁଟା ହେଲା ପକେଇଦେଲି
କଷିବେ ତାକୁ ଭଲସେ ଭାଜିବେ।
ହଁ ହଁ ତାପ
ତାପରେ ଟମାଟୋ ପକାଇବେ ଟମାଟୋକୁ ବି ସିଝିଲା ଯାଏ ଭାଜିବେ।